ତୁ ଯୋଉମାନେ
ଜୟ ଜ
ଆପଣ ମତେ ଶୁଣି ପାରୁଛନ୍ତି?
ହଁ ଭାଇ ଶୁଭାହୋଉଛି।
ଆଜ୍ଞା। କଣ କରୁଥିଲେ ମୁଁ ଭୁବନେଶ୍ଵର କହୁଥିଲି ଭାଇ ଆପଣ କୋଉଠୁ କହୁଛନ୍ତି?
ମୁଁ ତ ରାଉରକେଲା ରୁ କହୁଥିଲି।
ଆଚ୍ଛା ଆଛା ଆଛା ଆଉ କଣ କରୁଥିଲେ ଆପଣ?
ଏଇ ଜଷ୍ଟ ଟିକେ ଯାଇଥିଲି କାମରେ ଟିକେ ସେ ଜଣେ ଭାଇ ଆସୁଥିଲେ ଭୁବନେଶ ସ୍ୱର ରୁ ତ ତାଙ୍କୁ ଯାଇଥିଲି ଟ୍ରେନ ରୁ ରିସିଭ୍ କରିବା ପାଇଁ। ଆଜି ବହୁତ ଲେଟ ହେଇଯାଇଥିଲା ତିନି ଚାରି ଘଣ୍ଟା ଖଣ୍ଡେ ଲେଟ ହେଇଯାଇଥିଲା। ସେ ବୋଧେ ପୁରୀରୁ ଆସୁଥିଲେ ପୁରୀରୁ ବୋଧେ ଖୋର୍ଦ୍ଧା ଯାଏ ବୋଧେ କାମ ଚାଲିଛି ନା କଣ ଲାଇନ ନା କଣ ତିନି ଚାରି ଘଣ୍ଟା ଲେଟ।
ଆଜ୍ଞା ଆଜ୍ଞା ହଁ ହଁ ହଁ ମୁଁ ଶୁଣିଛି ଆଜ୍ଞା ଏପଟେ ଆମର ବି ମାନେ କାଲି ବି ମୁଁ ବି ଯାଇଥିଲି ପୁରୀ ଆମେ ଆସିଲା ବେଳକୁ କାଲି ଥିଲା ନା ଆପଣଙ୍କର ଜଗନ୍ନାଥ ଆଉ ଲକ୍ଷ୍ମୀଙ୍କ ବିବାହ ଥିଲା। କାଲି ଆମ ସବୁ ପୁରୀ ଯାଇଥିଲୁ। ମୋର ଜଣେ ବନ୍ଧୁ ବି କହୁଥିଲେ ଆସିବେ ବୋଲି ଟ୍ରେନରେ ଟ୍ରେନ ଆଜ୍ଞା ଦି ତିନି ଘଣ୍ଟା ବିଳମ୍ବ ଥିଲା ଯାହା ଫଳରେ ସେ ପହଞ୍ଚି ପାରି ନଥିଲେ ଦଶଟାରେ ପହଞ୍ଚିବା କଥା ତାଙ୍କର ପହଞ୍ଚିବା ସମୟ ଗୋଟେ ହେଇଯାଇ ଥିଲା ବୁଝିପାଇଲେନା ନାଇ? ଆଉ ଏମିତି ସବୁ ଆଜ୍ଞା କଥା ଆଉ।
ତାହେଲେ ଆପଣ ତାହେଲେ କାଲି ସୁଯୋଗ ପାଇଛନ୍ତି ଜଗନ୍ନାଥ ଆଉ ଲଷ୍ମୀ
ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ କାଳିଆ କାଳିଆ କଥା କାଳିଆ କଥା କହିଲେ ଆଜ୍ଞା ମୁଁ ତ ମତେ ଯେତେ କାମ ଥାଉ ଆଜ୍ଞା ମୁଁ ଛାଡି ଛୁଡିଦେବି।
ଆପଣଙ୍କର ବହୁତ ଭାଗ୍ୟ ତାଲେ ଆମେ ତ ଯାଇପାରୁନୁ।
ନା ନା ନା ଆପଣ ପ୍ରୟାସ କରନ୍ତୁ ଆଜ୍ଞା ପ୍ରୟାସ କଲେ ନିଶ୍ଚୟ ଆପଣ କାଳିଆକୁ ଥରେ ଡାକିକି ଦେଖନ୍ତୁ ମତେ ଥରେ ଡାକରେ ନିଶ୍ଚୟ ଶୁଣିବ। ସେଭଳିଆ ଜୀବନ୍ତ ଠାକୁର ଆଜ୍ଞା। ମାନେ କାଲି ତ ବହୁତ ମାନେ ଆନନ୍ଦ ଲାଗିଲା। ମାନେ ଆମକୁ ଯେତେବେଳେ ଛୁଆ ବେଳେ ମୋର ଜଣେ ଗୁରୁଜୀ ଥିଲେ ବିଜୟ ଗୁରୁଜୀ ସେ ଯେତେବେଳେ ବାରାନ୍ତି ଇଂଲିଶ ଟିଚର ଥିଲେ। ମତେ ସବୁବେଳେ ବାଡେଇବେ ଆଉ ବାଡେଇ ସାରିଲା ପରେ କହିବେ କାଲି ଯଦି ତୁ ମାନେ ପାଠ କରିକି ନ ଯଇଥିବୁ ତ ବାପା ବାହାଘର ମନେ ପକେଇ ଦେଵି। ସବୁବେଳେ ସେଇ ଜିନିଷ ଟା ମୁଁ ମନ ମନରେ ଆଜ୍ଞା ଆସେ। ଯେ ବାପା ବାହାଘର ତ ମୁଁ କ ବାପା ବାହାଘର ତ ପ୍ରତିିବର୍ଷରେ ଥରେ ହଉଛି। ଆଉ ଗୁରୁଜୀ କି ଗୁରୁ ଣ ଆମେ ଅବମାନନା କରି କହିପାରିବାଇ କିଛି କହିପାରିବନି ନା ତ ମୁଁ ତାଙ୍କୁ ସେଇ କଥା ଭାବି ମୁଁ ତାଙ୍କୁ କହିଥାନ୍ତି ଭାବୁଥିଲି ସେ ଛୁଆ ବଳେ ଏବେ ସିନା ବୁଦ୍ଧି ହେଲାଣି ବୋଲି। ତ ବାପା ବାହାଘର ତ ବର୍ଷକରେ ଥରେ ହଉଛି ଆପଣ ଯଦି ଯିବା କଥା ଚାଲନ୍ତୁ ଦେଖ ଦେଖ ଦେଖି ଦେଇକି ଆସିବେ ଆଉ ବୁଝିପାରିଲନି? ଏଇଆ ହଉଛି ଜିନିଷ ଆଉ।
ତାହେଲେ କାଲି ଆପଣ ସୁଯୋଗ ପାଇଲେ ତାହେଲେ?
ଆଜ୍ଞା ଆଜ୍ଞା ସୁଯୋଗ ପାଇଛି ସବୁ ସେଇ କାଳି କାଳିଆର ଲୀଳା ଭାଇ କଣ ଆଉ ସୁଯୋଗ କଣ ସିଏ ଯଦି ନ ଚାହିଁବ ତ ଆମେ ଯାଇପାରିବୁନି ନା ମାନେ କିନ୍ତୁ ଟିକେ କଷ୍ଟ ହେଲା। ଏରା ମାନେ ଶୁଆବସା ହେଇନି ଆସିକି ତିନି ଚାରି ଦିନ ହଉଣି ରାତିରେ ମୁଁ ମାନେ କାମରେ ଯାଇଥିଲି ଗୋଟେ ଜାଗାକୁ ହଁ ହଁ କାମରେ ଗୋଟେ ବାପା ମାଙ୍କୁ ନେଇକି ଗୋଟେ ଜାଗାରେ ଛାଡିକି ଆସିଛି ଯାଇଛନ୍ତି ତାଙ୍କର ବାହାଘର ଗୋଟେ ଅଛି। ତ ତାଙ୍କୁ ଛାଡିକି ଆସିଥିଲି ଛାଡିକି ଆସିଲା ପରେ ଯାଇଛନ୍ତି ବାପା ମା ବିଶାଖପାଟନାମ ଯାଇଛନ୍ତି ବୁଝିପାର ବିଶାପଟ୍ଟନାମ ରେ ଛାଡିଲି ଛାଡିଲା ପରେ ସେ ସେଠି ମୋର ରହୁଛନ୍ତି ମାନେ ମୋର ଭାଇ ରହୁଛି ସେଠି ବଡ ଭାଇ।
ଆଚ୍ଛା ଆଚ୍ଛା ଆଚ୍ଛା।
ଭାଇ ପାଖରେ ଛାଡି ଦେଇକି ମୁଁ କଣ କଲି ଭାଇ କହିଦେଲି ସେଇଠି ମୋର ପିଇସି ପୁଅର ଜଣଙ୍କର ବାହାଘର ଅଛି ତ ମୁଁ କହିଥିଲି ତାଙ୍କୁ ଯେ ତମେ ଭାଇ ତୁ ଟିକେ ଦେଖା ଦେେଖି କରିଦବୁ ମୁଁ ଯାଉଛି। ବାହାରିକି ମାନେ ବିଶାପାଟନରୁ ପୁଣି ବାହାରିକି ଆଇଲି। ପୁରୀ ବୁଝିପାରିଲେ ଜଗା ଦର୍ଶନ କଲି ଜଗା ଦର୍ଶନ
ଓ ତାହେଲେ ସେପଟ ଅ ସେପଟ କଣ? କହନ୍ତି ତାକୁ ହୁଁ। ରେସପନସିବିଲିଟି ଟା ନିଭେଇ ଦେଇକି ତାପରେ ଏପଟକୁ ପଳେଇଆଲି ଆଉ।
କାରଣ ସମ ଦେଖିବାକୁ କାରଣ ବର୍ଷ ବର୍ଷକରେ ଥରେ ଆସୁଛି। ଏ ସୁଯୋଗ ଟା ପୁଣି ଆର ବର୍ଷକୁ ମଣିଷ ଜୀବନ ଏଇଟା ଆପଣଙ୍କର ଏଇ ଆପଣଙ୍କର ଜ୍ୟେଷ୍ଠ ପୂର୍ଣ୍ଣିମା କିଛି ଦିନ ଥାଏ ଜେଷ୍ଠ ଆପଣଙ୍କର ଏଇ ଜ୍ୟେଷ୍ଠ ମାସ ଚାଲିଛି ନା ଜ୍ୟେଷ୍ଠ ମାସର ଯୋଉ ର ରଥ ଖଳାରେ ଯେତେବେଳେ ରଥ ମାନେ କାମ ଚାଲିଥାଏ ସେଇ ସମୟରେ ସମୟରେ ଶୀତଳ ଷଷ୍ଠୀ ସରିଲା ପରେ ପ୍ରଥମେ ଆମର ଶିବ ପାର୍ବତୀଙ୍କର ବିବାହ ହୁଏ। ବୁଝିପାରିଲେନି ନା? ସିବ୍ ହଁ ଶୀତଳ ଷଷ୍ଠୀ ସରିଲା ପରେ ଆପଣଙ୍କର ରୁକ୍ମଣୀ ବିବାହ ଏଇ ଏଇଟାକୁ ଯାହାକୁ ଆମେ ଆପଣ କହୁଛନ୍ତି ରୁକ୍ମଣୀ ଏକାଦଶୀ କହିପାରିବେ। ନଲେ ଆକୁ ନିର୍ଜଳା ଏକାଦଶୀ ବି କୁହାଯାଏ ଆଜ୍ଞା।
ହଁ କାଲି ଏକାଦଶୀ ଥିଲା ତ।
ହଁ ଆଜ୍ଞା କାଲିି ଯେ ତେ ଦୀପ ଉଠିଲା ଆଳୁ ଚାରିଟା ରାତି ଚାରିଟା ପାଞ୍ଚଟା ହେଇଗଲା ଦୀପ ଉଠିଲା ବେଳକୁ।
ରା ଆ ଭୋର।
ଆଜ୍ଞା ଆଜ୍ଞା ଭୋର।
ଆଚ୍ଛା ଆଚ୍ଛା ଆଚ୍ଛା। ତାହେଲେ ଆପଣ ମାନେ ରାତି ସାରା ଥିବେ ବୋଧେ ସେଇଠି ତାହଲେ।
ଆଜ୍ଞା ରାତି ସାରା ମାନେ କାଲି ଆଜ୍ଞା ପ୍ରବଳ ଭିଡ ଥିଲା। ଏତେ ଭିଡ ମାନେ।
ହଁ ଏବେ ତ ଏବେ ଆମେ ଯାହା ଦେଖୁଛୁ ମାନେ ଏଇ ଟି ଭି ରେ ଆମେ ଦେଖିବା କଥା ଯାହା ଜୟ ଜଗନ୍ନାଥ ଟିଭିରେ ଯେ ଏତେ ଭିଡ଼ ପ୍ର ପ୍ରବଳ ମାନେ ଯୋଉ ଭିଡ କେମିତି ଲୋକ ମାନେ ଖରା ତରାରେ କୁଆଡୁ କୁଆଡୁ। ଆସିଛନ୍ତି। ଆଗରୁ ଖାଲି ବୋଧେ ଓଡିଆରେ ଦଉଥିଲା ଏବେ ବୋଧେ ଯୋଉ ହିନ୍ଦୀରେ ଦେଲା ପରେ ମାନେ। କୋଣ ଅନୁକୋଣରୁ ଲୋକ ଆସୁଛନ୍ତି। ସେଥିପାଇଁ ପ୍ରଚୁର ଭିଡ। ହଁ ହଁ ସେଇଟା ସତ କଥା ନା ଆଉ ତାର ଡୋରି ନଥିଲେ। ମାନେ ଯାଇକି ବି ମାନେ ଦର୍ଶନ କରିପାରିଛନ୍ତି ମୋର। ମୋର ସେଇଭଳଆଇ ହେଇଥିଲା ଥରେ।
ଆଜ୍ଞା।
ସ୍ନାନ ପୂର୍ଣ୍ଣିମା ଥାଏ ସ୍ନାନ ପୂର୍ଣ୍ଣିମା ଜଷ୍ଟ। ପୂର୍ବ ଦିନ ଆମେ ଯାଇକି ପହଞ୍ଚିଥିଲୁ ଫେମିଲି ନେଇକି।
ଆଜ୍ଞା ଆଜ୍ଞା।
ସଖାଳେ ପହଞ୍ଚି ଗଲୁ ଯେତେବେଳେ ମତେ ଲାଗିଲା ମାନେ ପୁରୀ ପହଞ୍ଚି ଗଲୁ ମାନେ କଣ ଜଗା ଦର୍ଶନ ହେଇ ଗଲା ଆଉ କଣ କିନ୍ତୁ ନା ସେଟା ରାତିରେ ମୁଁ ଅନୁଭବ କଲି। ଅ ଆଠଟା ବେଳକୁ ସେ ଦିନ ବୋଧେ ସ୍ନାନ ପୂର୍ଣ୍ଣିମା ପାଇଁ ବୋଧେ ବନ୍ଦ କରିଦେଲେ ଆଠଟା ବେଳୁ ପହଡ। କିନ୍ତୁ ଯେତିକି ଲୋକ ପଶି ଯାଇଥିଲେ ପଶି ଯାଇଥିଲେ। ସେତିକି ଭିତରେ ମୁଁ ସିଂହ ଦୁଆରେ ଠିଆ ହେଇକି। ଅ ମୋ ଫ୍ୟାମିଲି ଙ୍କୀ କାହାକୁ କେମିତି କହିକି ବ୍ୟାରିକେଟ ସାଇଟ ରୁ ପୁରେଇ ଦେଇଥିଲି। ତ ସେମାନେ ମୋର ଛୋଟ ଛୁଆ ଦି ବର୍ଷର ତିନି ବର୍ଷର ହେଇଥିଲା ସିଏ ବି ଯାଇକ। ଭିତରୁ ଦର୍ଶନ କରିକି ଆଇଲା। କିନ୍ତୁ ମୋତେ ସେ ପୁଲିସ ବାଲା କଣ କହିଲେ। ଆପଣ ଯାଆନ୍ତୁ ସେଠୁ ଲାଇନ ରେ ଲାଗିବ ସେଦିନ ଲାଇନ ଥାଏ ବୋଧେ ଆପଣଙ୍କ ଯୋଉ ମାର୍ଚ୍ଚ ମାର୍କେଟ ଛକ। କ।
ହଁ ମାର୍କେଟ ଛକ ଆଜ୍ଞା ଆଜ୍ଞା ଥାନା ଥାନା।
ଙ୍କ ପାଖରୁ ଯୋଉ ଥାନା ଆଗକୁ ଆହୁରି ସେଠୁ ଯାଆନ୍ତୁ ଲାଇନ ରେ ଲାଗି ଆସିବେ। ମୁଁ କହିଲି ଭାଇ ଆଉ ପନ୍ଦର ମିନିଟ ରେ ବନ୍ଦ ହବ ପହଡ। ମତେ କହୁଛନ୍ତି ଏତେ ଦୂରରୁ ଆସିିବା ପାଇଁ। ମୁଁ କହିଲି ଆଉ ମୁଁ ତ ଯାଇପରିବିନି ତା ହେଲେ? ମୁଁ ତ ଯାଇପାରିଲିନି ଆଉ ହଁ ଏଇଠୁ ହାତ ଟେକିବି ଆଉ କଣ କରିବି ଆଉ। ଯାଇ ତ ପାରିବିନି ଆଉ ପନ୍ଦର ମିନିଟରେ ପହଡ ପଡିବ। ଆଉ ମତେ କହୁଛନ୍ତି ଆପଣ ଏତେ ଦୂରରୁ ଯାଇକି ଆସନ୍ତ ମୋ ସ୍ତ୍ରୀ ପିଲା ଛୁଆ ମା ହେରିକା ଗଲେ। ଭଉଣୀ ହେରିକା ଗଲେ। ହଁ ସେମାନେ ଦର୍ଶନ କରିକ ସିଏ ବି ମାନେ ଆଠଟା ବେଳକୁ ପସିଲେଣି ରାତି ବାରଟା ସାଢେ ବାରଟା ହେଲାଣି। ମୁ ଆ ମୁ ଏକା ଠିଆ ହେଉଛି ଇଆଡ଼େ ମାନେ ମନକୁ ଖାଲି ପାପ ଛୁଉଁଛି ଅରେ ଏତେ ଭିଡରେ କୁଆଡେ ଗଲେ କଣ କଲେ ନ ସବୁ ଜାଗାର ନୀଳା। ତାକୁ ନେଇ ଭିତରେ ପୁରେଇ ମୁସ ସବୁ ବୁଲାବୁଲି କରରେକି ତାପରେ ଆଣିକି ରାତି ବାରଟା ସାଢେ ବାରଟା ଛାଡିଲେ ଏଠି ଆଉ।
ଯାହା ହଉ ଯାହା ହଉ ଏକା କଥା ଯାହା ହଉ ପୁଅ ଆଉ ମାନେ ଆପଣ
ନାଇଁ ନାଇଁ ମୁଁ କିନ୍ତୁ ଗୋଟେ ଆ ମନକୁ ଇଏ ଆସିଯାଇଥିଲା କଣ ପୁରୀ ପହଞ୍ଚିଗଲାଣି ମାନେ ଦର୍ଶନ ମୋର ହେଇଯିଵ।
ଉଁ ହୁଁ ଏ ସେଇଟା ହଁ ହୁଁ ହଁ ସେମିତି ବି ନାାଇ ଆପଣଙ୍କୁ ଲେଖା ହିଁ ନଥାଇ। ବଢିଆ ଠିକ ଜିନିଷ ଭାବିଛନ୍ତି।
କାହିଁକ ସମସ୍ତେ ଯାଇପାରିଲେ ଆମ ଘରରୁ ସମସ୍ତେ ଯାଇ ପାରିଲେ ମୁଁ ଯାଇପାରିଲିନି।
ହଁ ସେଇଟା ଠିକ କଥା ଆଜ୍ଞା। ଯୋଉଟା ଭାବିଛନ୍ତି ଠିକ।
ଆଉ ଏମିତି ବି ହେଇଛି। ଏମିତି ବି ଦିନ ହେଇଛି ଯେ ପହଡ ପଡି ଆସୁଥିଲା ମାନେ ଆମ ସାମ୍ନାରେ ବ୍ୟାରିକେଡ ବନ୍ଦ ହେଇଛି। ଥିଲା ଗୋଟେ ପୋଲିସ ବାଲା କୁଆଡୁ ନଥିଲେ ମାନେ ଆମେ ଦି ପର ହେଲାଣି ଆମେ ଯାଇଛୁ ଦଶଟା ଏଗାରଟାରୁ ସେ ମୋର ଗୋଟେ ସାଙ୍ଗର ମୋର ଆମେ ଗାଁକୁ ଯାଇଥିଲୁ ସେଠୁ ପଳେଇଲୁ ପୁରୀ ସିଏ ଆମକୁ ଡାକିକି କହିଲା ତମେ କୋଉଠୁ ଆଇଛ ଆମେ କହିଲୁ ଆମ ଗାଁ ନା କହିଲୁ ବାଲିିପାଟନା ସେଏ କହିଲା ମୁଁ ବାଲିପଟନା ଥାନାରେ ଥିଲି ମୁଁ ଚିହ୍ନିଛିି ତମକୁ ଆମେ କହିଲୁ ଆରେ ଆମେ ତ ରହୁଛୁ ଯାଇ ରାଉରକେଲାରେ କିନ୍ତୁ ସିଏ କଣ କହୁଛନ୍ତି ବାଲିପଟଣା ରହୁଛି ଚିହ୍ନିଛନ୍ତି ତାପରେ କହିଲେ ହୁଁ ହଉ ରହିଥାଉ ସେପଟ ଲାଇନ ଟା ଖୋଲିଲା ବେଳେ ମୁଁ ଆମ ବଡ ବାବୁଙ୍କୁ କହିଦେବି ୟା ଫାମିଲି ଆଗକୁ ପଳେଇଲାଣି ଆଉ ୟାଙ୍କୁ ଛାଡିଦିଅ ସତ କୁ ସତ ସେପ ଟ ଲାଇନ୍ ଖୋଲିବାକୁ ଆମକୁ ଛାଡି ଦିଅନ୍ତି ଆ ସେଇଆପରା ମାନେ ଗୋଟେ ଥରକୁ ମୁଁ ଯାଇକି ଫେରିକି ଆଇଲି ଆଉ ଗୋଟେ ଥର ସେ ଆମକୁ ହାତ ଠାରି ଡାକିଲା କହିଲା ଚାଲ ଯିବ ଭିତରକୁ ଆମକୁ ଦର୍ଶନ କରରେକି ଅବଢା ଖୁଆଇ ମାନେ ପୁରା ଜାରା ଖାରା କରିକି ଭିତରୁ ବାହାର ଓ ମନ ପ୍ରେମ ପୁରା
ଆଉ ଅନୁଭବର ଠାକୁର ପରା ସିଏ ଭାବର ଠାକୁର ତାକୁ
ମାନେ ଖାଲି ଆମେ ଡାକିଥିଲୁ ଯେ ମାନେ ଆଉ ପାଞ୍ଚ ମିନିଟରେ ପହଡ ପଡିଯିବ ଫରେ ତିନି ଘଣ୍ଟା ଠିଆ ହେବାକୁ ପଡିବ କଣ କରିବୁ ଖରାଟରେ ଠିଆ ହେଇଛୁ ସେ କୁଆଡୁ ଥିଲେ ମାନ ସିଏ ଫ ସେଠି ବ୍ୟାରିକେଡ ରେ ନଥିଲେ ସିଏଫେରେ କୁଆଡୁ ଗୋଟେ ଆଇଲେ ଆମେ ଦେଖୁଛୁ ଆମ ସାମ୍ନାରେ ବ୍ୟାରିକେଟ୍ ପଡିଛି ସେ କୁଆଡୁ ଗୋଟେ ଆଇ ଉମ ଆମକୁ କହିଲେ ଆମ ସାମ୍ନାରେ ଗଠିଆ ହେଲେ କଥା ହେଲେ କହିଲେ ଉମ କୋଉଠୁ ଆଇଛ କଣ ଆଇଛ ଆମେ କହିଲୁ ଏମିତି ଆସିଛୁ ଉମ ଏତେବେଳେ ହେଲାଣି କିଛି ଖାଇନୁ କିଛି ନାଇଁ ଆମକୁ ଡାକି ନେଇ ଗଲେ କହିଲେ ଚାଲନ୍ତୁ ଭିତରକୁ ପଳେଇବ
ଆଜ୍ଞା ଆଜ୍ଞା ବହୁତ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି ବୁଝିପାରିଲେ ହଁ ହଁ ହଁ ସେଇଟା ତ ଆଜ୍ଞା ଠିକ କଥା ବହୁତ ବଢିଆ ଆଉ ସମୟ ତ ସରିଲାଣି ଆଜ୍ଞା ବୁଝିପାରିଲେ ଆଉ କେବେ
କେବେ ଦେଖା ହେଲେ ନିଶ୍ଚୟ କଥା ହେବା ରହିଲି ଭାଇ ଜୟ ଶ୍ରୀ ଜଗନ୍ନାଥ ଜୟ ଶ୍ରୀ ଜଗନ୍ନାଥ